ମୁଁ ମେହେନ୍ଦୀ ଲ ଲଗଉଛି, ଆଉ ଆପଣ କଣ କହୁଛନ୍ତି?
ହଁ ଏବେ ବସିଛି କିଛି ଇଏ ନାହିଁ ତ ଇଏ ଟିକେ ମାନେ ସ ସଟ ଟ୍ରିକ ଗୁଡ଼ା ଦେଖୁଥିଲି। ଦେନେ ଏବେ ବସିଛି, କଣ ଖାଇଛନ୍ତି?
ହଁ ଆଜି ଆମର ରୋଷେଇ ହେଇଥିଲା ଦହି ପଖାଳ। ଆଳୁ ଚଟଣି, ଶାଗ, ବଡ଼ିଚୁରା। ଖରାଦିନେ ତ ଜାଣିଥିବେ ଏସବୁ ସମସ୍ତଙ୍କର ବହୁତ ପସନ୍ଦ ଖାଇଲାଗି।
ଆଜ୍ଞା।
ତାହାଲେ ଆପଣଙ୍କ ଘରେ ରୋଷେଇ କଣ ହେଇଥିଲା?
ଆମର କରିଥିଲେ ଭାତ, ଡାଲି ଆଉ ପୋଟଳ ଭଜା। ଆଉ ତାପରେ ଦେଖୁନାହାନ୍ତି କି ଖରା ମାନେ ଯୋଉଁ ଭଳିଆ ହଉଛି ମାନେ ବେଶୀ ଇଏ। ବନେଇବାକୁ ବି ବି ଭଲ ମାନେ ଯୋଉଁ ଭଳିଆ ଗରମ ହଉଛି ଆଉ ରଜ କେମିତି କଣ ପାଳନ କଲେ?
ରଜ ତ ଆମ ଆଡେ ବହୁତ ଭଲ ଭାବେ ପାଳନ କରୁଛନ୍ତି। ତଥା ଯେମିତି ଛୋଟ ଛୋଟ ଛୁଆ ମାନଙ୍କୁ ଉଁ ବର ବଧୂ ଭଳିଆ ସଜେଇକି ସେମାନଙ୍କର ବାହାଘର କରନ୍ତି। ତ ବାହାଘର ସରିଲା ପରେ ଯେମତି ବଡ ମାନଙ୍କର ଏମ ବାହାଘର ସାରିଲେ ରିସେପସନ କର କରିକି ଯେମିତି ଭୋଜି ଭାତ କରନ୍ତି। ଠିକ ସେମତି ଏଠି ଛୋଟ ଛୋଟ ପିଲା ମାନଙ୍କର ଏମିତି କରନ୍ତି ପ୍ରଶେସନ ନେଇକି ବି ଗା ଗ ନେଇକି ବି ଏମିତି ଭୋଜି ଭାତ ବି କରନ୍ତି। ବହୁତ ଲୋକ ବି କରନ୍ତି ତାପରେ ବା ବାହାଘର ସରିଲେ ହେଠୁ ସମ ଦୋଳି ହେଠୁ ଦୋଳି ହେଠୁ ଛୋ ବର ବଧକୁ ହେଠୁ ଖେଳନ୍ତି। ତାଙ୍କ ସହିତ ଯୋଉଁ ମାନେ ବର ଯାତ୍ରୀ ଯାଇଥିବେ ସେମାନେ ବି ଦୋଳି ଖେଳନ୍ତି। ବହୁତ ମଜା ବହୁତ ମସ୍ତି କରନ୍ତି। ଘରକୁ ବହୁତ ଅତିଥି ଝିଅ ଜୋଇଁ ବନ୍ଧୁ ବାନ୍ଧବ ସମସ୍ତେ ଆସନ୍ତି। ସମସ୍ତେ ଆମେ ମିଶିକି ରଜ ବହୁତ ଭଲ ଭାବରେ ପାଳନ କରୁ। ତ ଜାଣିଥିବେ ରଜରେ ତ ଘରେ ବିଭିନ୍ନ ପ୍ରକାର ରୋଷେଇ ହେଇଥାଏ। ଯେମିତି ପିଠା ପଣା ମିଠା, କାକରା। ଏସବୁ ଘରେ ରୋଷେଇ ହୁଏ। ତ ଆପଣଙ୍କ ଆଡେ ରଜ କେମିତି ପାଳନ କରନ୍ତି?
ଆମର ମାନେ ଆଗରୁ ରଜ ସେମିତି କିଛି ଆଡମ୍ବରରେ ପାଳନ କରାଯା ଉନଥିଲା କିନ୍ତୁ ଏଇ ବର୍ଷ କଣ କରାଯାଇଚି ନା ଏବେ ଗୋଟେ ରଜ ଉତ୍ସବ ଲି ଆମର ପାଳନ କରାଯାଇଚି ଯେ ଯୋଉଥିରେ କି ଆମର ତିନି ଦିନ ଧରି ମାନେ କିଛିଟା ପ୍ରତିଯୋଗିତା ହବ ଆମର ଆମର ଯୋଉ ରହିଲେ ଭଉଣୀ ଆଉ ମା ମାନ ସେମାନେ ସେଥିରେ ମାନେ ଅଂଶଗ୍ରହଣ କରନ୍ତି ତାପରେ ତାଙ୍କର ମାନେ ଆମର କିଛିଟା ତାଙ୍କର ଗୋଟେ କ୍ରାଇଟେରିଆ ଥାଏ ଯୋଉ ମାନେ ଯୋଉ ଣ ଯୋଉ ଏଇ ଗୁଣ ଗୁଡାକୁ ଜଣେ ଯଦି ଆ ଫୁଲଫିଲ୍ କରୁଚି ତାକୁ ର ଜ ରଜର ରାଣୀ ଭାବରେ ବିବେଚନା କରାଯାଏ ବା ତାକୁ ଆୱାର୍ଡଡ କରାଯାଏ। ତାପରେ ମାନେ ଏ ମେନ୍ ହେଲା କି ବେଶିକା ଆମେ କଣ ନା ବୁଲାବୁଲି ଟିକେ କରିବାକୁ ବହୁତ ପସନ୍ଦ ଲାଗେ, ତ ଏଥିପାଇଁ ଆମେ ଏଇ ରଜ ଉପଲକ୍ଷେ ଯାଇ ଯାଇଥିଲୁ ମିନି କେଦାରନାଥ ଯୋଉ ଅଛି ଏଠି ଛତିଆ ଆଉ ମାନେ କପିଳାସ ଟିକେ ଯାଇଥିଲୁ। ଆଉ ମାନେ ଘଟଗାଁ ବିଭିନ୍ନ ଜାଗାକୁ ଟିକେ ଭ୍ରମଣ କରିଥିଲୁ ଆଉ। ଆଉ ଆପଣଙ୍କର ମାନେ କଣ ସେ ତମ୍ ଆପଣଙ୍କ ଆଡ଼େ ଯଉ ଫେଷ୍ଟିଭାଲ ମାନେ ଫେମସ୍ କଣ ଖାଇବା?
ଫେମସ ତ ସେମିତି ଦେଖିଲେ ସବୁ ସବୁ ଆଇଟମ ମାନେ ଫେମସ୍ ଥାଏ। ସେମତି ଏମିତି କି ନାଇ ଯଆଡେ ଯେମିତି କଟକ ଭଦ ଆଡେ ଯେମିତି ବରା ତରକାରୀ ବରା ମାଂସ ସେମିତି ଆମର ସିନା ଆମର ସବୁ ବିଭିନ୍ନ ପ୍ରକାର ଆସନ୍ତି ଆପଣ ଆମ ଗାଁଆଡକୁୁ ବୁଲିବାକୁ ଥରେ ଆସିବେ।
ଆଜ୍ଞା।
ଉଁ ଆଁ ଆମ ଗାଁ ରଥଯାତ୍ରା ବହୁତ ଭଲ ଭାବରେ ପାଳନ କରାଯାଏ। ହଁ ରଜ ରଜ ବି ବହୁତ ଭଲ ଭାବରେ ପାଳନ କରାଯାଏ। ତ ଆସନ୍ତୁ ଏଥର ଆମେ ରଥଯାତ୍ରାରେ ପୁରୀ ଯିବା।
ଆଜ୍ଞା ଆଜ୍ଞା ତ ମାନେ ହଁ ଭାବର ଠାକୁରଙ୍କ ଡୋରି ଲାଗିଲେ କିଏ ବା ଅଟକେଇ ପାରିବ
ହୁଁ।
ଆଉ ଆଉ ଆଉ ମାନେ ଆଉ କଣ ଏବେ ପ୍ଲାନିଂ ଅଛି ରଥଯାତ୍ରାରେ?
ରଥଯାତ୍ରା ତ ଆମର ତ ନିଜର ମାଉସୀ ଘର ହେଇଯିବ ତ ନଅ ଦିନ ତମ ଘରେ ଠାକୁର ରୁହନ୍ତି ଆମ ଘରୁ ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ ଭୋଗ ଯାଏ ଠାକୁରଙ୍କ ପାଖକୁ ହଁ ନଅ ଦିନ ଯାକର ଯାହା ଯାହା ଭୋଗ ଲାଗେ ତ ସବୁଦିନ ସବୁଦିନ ଅଲଗା ଅଲଗା ବିଭିନ୍ନ ପ୍ରକାର ଆ ଭୋଗ ଲାଗେ ସକାଳେ ଆଉ ସନ୍ଧ୍ୟାରେ।
ଆଜ୍ଞା ଆପଣ ବହୁତ ଭାଗ୍ ଗ୍ୟବାନ ଭଗବାନଙ୍କର ମା ମାନେ ମାଉସୀ ମା ଯେଏକି କହିଲେ ମାତା ବି ଆପଣଙ୍କ ଘରେ ମାନେ ବହୁତ ଇଏ କାରଣ ଆମେ ଭଗବାନଙ୍କୁ ଟିକେ ଦର୍ଶନ କରିବାକୁ ଆମେ ମାନେ କେତେ ବ୍ୟାକୁଳ ମୁଁ ଯେତେବେଳେ କି ଇସ୍କନରେ ଜଏନ କଲି ସେବେଠୁ ଆନ୍ ଭଗବାନ କିରି ଭଗବାନ ଜଗନ୍ନାଥଙ୍କୁ ଥରେ ଦେ ଦେଖିଦେଲା ମାନେ ମୋ ଆଖିରୁ କେମିତି ମାନେ ଲୋତକର ଧାର ବହି ଆସେ ମୁଁ ଜାଣିପାରେନି। ତ ମାନେ ଭଗବାନଙ୍କୁ କହିକି ଆସିଥିଲେ କି ପ୍ରଭୁ ଆଉ ଆପଣଙ୍କ ପାଖକୁ ସବୁ ବର୍ଷ ଆସିବି ତା ତ ଯାଉଛି ଭଗବାନଙ୍କୁ ସବୁ ବର୍ଷ ଦେଖିବା ଏଇ ବର୍ଷ ଭାବବିନଦିଆର କଣ କୃପା କେମିତି ଲାଭ ହଉଚି ଭଗବାନ ଯଦି ହିଁ ଚାହିଁବେ ଏଇ ବର୍ଷ ଯାଇ ହବ ଆଉ
ଭାଗ୍ୟର ଡୋରି ନ ଲାଗିଲେ ଉଁ ଠାକୁରଙ୍କ ପାଖ୍ କୁତ ଯାଇହବନି ଆମେ ଚାହୁଁଥିବା ଯିବା ଏଇ ବର୍ଷ ବର୍ଷ ଯିବା ଏଇ ଗଲା ବର୍ଷ ଯିବା ଆମେ ସେମିତି ଭାବ୍ ବା କିନ୍ତୁ ଠାକୁରଙ୍କର ଡୋରି ନ ଲାଗିଲେ ଆମେ କୁଆଡେ ବି ଯାଇପାରାବାନି। ତ ଏଥର ମୁଁ ଭାବିଛି ଆପଣଙ୍କ ରଥଯାତ୍ରାରେ ପୁରୀ ଏଥର ନବା ପାଇଁ ବୋଲି ଭାବିଛି ଏଥର ଆପଣ ଅ ପୁରୀ ପାଇଁ ପ୍ରସ୍ତୁତ ହେଇକି ତ ଆମେ ସ୍ନାନ ପୁଣ୍ୟ ଉ ହବ ତମେ ସେଇ ତା କ୍ଷ ଆମେ ଯିବାର ରଥଯାତ୍ରା
ଆଜ୍ଞା ଆଜ୍ଞା କାଇଁନା ସିଏ ମ କାଇଁନ କାଉଁ ଭଗବାନଙ୍କର ଏଇଭଳି ଡୋରିକି ମୋତେ ପ୍ରତିବର୍ଷ ମୁଁ ଯାଏ ମାନେ ରଥଯାତ୍ରାରେ କଣ ଆମର ଯୋଉ ରହିଲା ଏବେ ଆମର ମାନେ ପ୍ରଭୁ ଜଗ ଜଗନ୍ନାଥ ମାତା ରୁକ୍ ରୁକ୍ମିଣୀଙ୍କର ବିବାହଗଲା କାଲି ଆ ସେଭଳି ମାନେ ସ୍ନାନ ପୂର୍ଣ୍ଣମା ତାପରେ କି ମାନେ ମେନ୍ ଜିନିଷ ଟା ହଉଛି କି ଯେତେବେଳେ ଭଗବାନ ଭଗବାନ ଜଗନ୍ନାଥ ପ୍ରଭୁ ଯେତେବେଳେ ଯାଆନ୍ତି କି ମାଉସୀ ଘରକୁ ସେତେବେଳେ ତାକୁ ସେଇ ଜାଗା ଟାକୁ କୁହାଯାଏ। ବୃନ୍ଦାବନ ଆପଣ ବୃନ୍ଦାବନ ଯି ବେ ଯାହା ପୁରୀର ଗୁଣ୍ଡିଜା ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବେ ମାନେ ତାହାର ପୁଣ୍ୟ ମିଳିଯାଏ। ଯାଏ। ଆଉ ମାନେ ସେଇ ଟାଇମରେ ସେଠି ସେଇ ମାଉସୀ ସି ଘର ଯେତେବେଳେ ରୁହନ୍ତି ତ ମାନେ ଭଗବାନଙ୍କର ମେ ସେଇ ଦର୍ଶନ ଟା ବହୁତ ଇଏ। ତାପରେ ବି ଆମର କଣ କି ଆମ ଇଣ୍ଡିଆନ ମାଇଥୋଲୋଜି ଅନୁସାରେ ଯାହା ହଉ ଭଗବାନ ମାନେ ଭଗବାନ ମହାରାଜ ଆସନ୍ତି ଆମକୁ ଆମ ମାନେ ଆମ ସହିତ ମିଶିକି ଆମ ଦୁଃଖ ମାନେ ଯ ମମ ବୁଝିବାକୁ ତାଠୁ ଆଉ ଆଜ୍ଞା ତାଠୁ ବଡ ସୌଭାଗ୍ୟ ଆମେ ଆଉ କଣ ଭାରତବାସୀଙ୍କର ଆ ମନରେ ଆଉ କଣ ମାନେ ଆମେ ଯୋଉ ହିନ୍ଦୁ ଅଛନ୍ତି ସନାତନ ଆଉ ତାଙ୍କ ତାଠୁ ବଡ ଜିନିଷ ଆଉ କଣ ଆଉ କୁହନ୍ତୁ ଆଉ ଏବେ ଏଇ ଯୋଉ ମୁଁ କହିଲି କି ଆପଣଙ୍କ ଆଡେ ଆଉ କଣ କଣ ଫେମସ ଜାଗା ଅଛି?
ଏବେ ତ ଫେମସ କହିଲେ ଏବେ ଡ଼ାରଜିଂ ଡ୍ୟାମ ଏବେ ଯୋଉ ପାର୍କ ବୋଟିଂ ଯୋଉ କରିଦ କରାହେଇଛି ତ ବହୁତ ଲୋକ ଲୋକ ବହୁତ ଅଲଗା ଅଲଗା ଦେଶରୁ ସବୁ ଆସୁଛନ୍ତି ବୁଲିବା ପାଇଁ ତ ଆପଣ ବି ଥରେ ଆସନ୍ତୁ ଆମ ଡ଼ାରଜିଂ ଡ୍ୟାମ ଦେଖେଇକି ଯିବା ପାଇଁ ବୋଟିଂ ଚାଲିଛି ଏବେ ସେଠି ଦେଖିନ ଯିବେ ତ ଆପଣ ସତସଙ୍ଗ ଠାକୁରଙ୍କ କାମରେ ଯାଆନ୍ତି ନା ଯାଆନ୍ତି ନାହିଁ?
ହଁ ହଁ ମୁଁ ମାନେ ମୁଁ ମୋର ସିକ୍ସ କ୍ଲାସ ରୁ ହେଇଯିବଣି କେତେ ବା ବାରରୁ ଚଉଦ ବର୍ଷ ହେଲା ମୁଁ ଅଛି ପରମ ପ୍ରେମମୟ ଶ୍ରୀ ଏ ପୁରୁଷୋତ୍ତମ ମହାପ୍ରଭୁଙ୍କ ପାଖକୁ ବି ଯାଏ ମାନେ ମୁଁ ବି ଦିକ୍ସିତ୍। ଆଜ୍ଞା ଆଜ୍ଞା ଆଜ୍ଞା।
ଆଛା ଆଉ। ଆମ ଠାକୁରଙ୍କ ଯୋଉ ଦେଖିଲେ ଏନ୍ତି ସ୍ଵସ୍ଥ ସସ୍ଥ ନେଇଛନ୍ତି?
ମୁଁ ସ୍ଵସ୍ତିକ ନେଇନି କାରଣ ମତେ ହେତିକି ଅପର୍ଚୁନିଟି ମିଳେନି ବଟ ମୁଁ ଦିକ୍ସିତ୍ ଅଛି। ଛି ଦୀକ୍ଷିତ ଅଛି ଆଉ ଭଗବାନଙ୍କ ନାଁ ନିଏ। ଦେନ୍ ଆମର କାରଣ ଆମର ଏ ଏଠି ଯୋଉ ଉପଯୋଜନା କେନ୍ଦ୍ର ଅଛି ଭୁବନ ନ ଆଉ ମୁଁ କୋଉ ରହୁଥିଲି କି ଢେଙ୍କାନାଳ ଢେଙ୍କାନାଳ ସତ୍ସଙ୍ଗ ବିହାରର ଯାଏ। ସବୁବେଳେ ଆଜ୍ଞା।
ଆମ ଆମ ଶ୍ରୀ ଶ୍ରୀ ଠାକୁର ପ୍ରୀତିପୂର୍ଣ୍ଣ ଭାବେ କହିଛନ୍ତି। ଯେ ଅନୁରାଗ ସହିତ ନାମକରଣ। ସଦାଚାର ରୁହ, ପ୍ରେମ ସହିତ ମଣିଷର ସେବା କର, ତାଙ୍କୁ ଭଲ ପାଅ, ତୁମେ ତାଙ୍କର ମାଳି ହୁଅ ଆଉ ଖୁବ ଭକ୍ତି ସହ ଚଳ। ତାରେ ଆଉ ଜଣେ ଗୁରୁ ଭାଇ ଜଣେ କହିଲେ -ଠାକୁର ମୁଁ ଅନ୍ତିମ ସମୟରେ ଭଗବାନ୍। ନାମ ସ୍ମରଣ ଅ କରି ଯେପରି ଦେହ ଦେହ। ତ୍ୟାଗ କରିପାରେ, ତ ଠାକୁର କହିଲେ ଅଚ୍ୟୁତ ଭବେ ତାଙ୍କୁ ଅନୁସରଣ କର। ସଦାଚାରେ ରୁହ, ଭଗବାନ ତୁମକୁ କୃପା କରିବେ ହିଁ କରିବେ। ତା ତମେ କେତେ ଠାକୁରଙ୍କୁ ଯଦି ସାହା, ଠାକୁରଙ୍କ ପାଇଁ ଯଦି କିଛିଟା ସମୟ ଆମେ ଯଦି ବାହାର କରି କରିପାରିବା ତ ଠାକୁର ବି, ଆ ଆମକୁ ନିଶ୍ଚୟ ସାହାଯ୍ୟ କରିବେ ଲୋକେ କହିବେ ତ ହଁ ଠାକୁର ହେଇକା କେହି ନାହାନ୍ତି। ଖାଲି ଏମାନେ ସତସଙ୍ଗ ଯାଆନ୍ତି। କେବଳ ଖାଇକି ଆସନ୍ତି, ନହେଲେ ଆଉ କିଛି କାମ ନାହିଁ। କିନ୍ତୁ ଠାକୁରଙ୍କୁ, ଠାକୁର ଉପରେ ଥରେ ବିଶ୍ଵାସ କରିକି ଦେଖ ମୁଁ ନିି ଯିଏ ଅଙ୍ଗଲିଭେଇଛି ବା ବିଶ୍ଵାସ ଠାକୁରଙ୍କ ଉପରେ କଲେ, ନିଶ୍ଚୟ ସକ୍ସେସ୍ ହଉଛି ତ ଆପଣ ବି
ଆଜ୍ଞା, ମୁଁ କହିଲି ହଁ ମୁଁ କହିଲି- ଆପଣଙ୍କର କିଛିଟା ଇଏ କୁହନ୍ତୁ ମାନେ ଇନ୍ସପିରେସନାଲ୍ ଜିନିଷ କି ମାନେ ଭଗ ଭଗବାନଙ୍କ ଉପରେ, କାରଣ ମୋର ଜାଣିବାକୁ ବହୁତ, କାରଣ ମୋତେ ଭଗବାନ ଏଇ ମାଇଥୋଲୋଜି ଉପରେ ନଲେଜ ଜ୍ଞାନ କରିବାକୁ ବହୁତ ମାନେ ବହୁତ ଇଛା।
ଆଛା
ଆଜ୍ଞା।
ଆ ଆମେ ଯଦି ଠାକୁରଙ୍କ ର ଦୀକ୍ଷ। ପାଳନ ତ ଏବେ ଭାଇ ମୋର ବହୁତ ଟିକେ କାମ ଅଛି ମୁଁ ଟିକେ ସମୟ ପରେ କରୁଛି।
ଆଜ୍ଞା।